ହାଲୋ।
ହଁ ମ୍ୟାଡାମ ମୋ କଥା ଶୁଭୁଚି ଆପଣଙ୍କୁ?
ହଁ ଶୁଭୁଛି ଶୁଭୁଛି।
ଆପଣଙ୍କ କଥା କାଲି କଥା ହେଲି କିଛି ଶୁଭିଲାନି କଟିଗଲା। ଆଉ ଯେ ହଁ ଶୁଭ ସକାଳ ଆଉ। କଣ କରୁଥିଲେ?
ଏଇ ଝିଅର ଆଜି ଡ୍ୟାନ୍ସ ଏକ୍ଜାମ ଅଛି ତ ତାକୁ ଶାଢୀ ପିନ୍ଧଉଛି।
ଡ୍ୟାନ୍ସ ଏକ୍ଜାମ। ଆପଣ କଉଠି ରହୁଛନ୍ତି?
କଟକ।
ଆଚ୍ଛା ଆଚ୍ଛା ଝିଅ ଡ୍ୟାନ୍ସ ଶିଖୁଛନ୍ତି ତାହେଲେ ନାଇଁ।
ହୁଁ ହୁଁ ତାର ଓଡ଼ିଶୀ।
ଯାହା ହଉ ଭଲ ଓଡ଼ିଶୀ ଡ୍ୟାନ୍ସ ମାନେ ମୋର ବି ବହୁତ ଇଚ୍ଛା ଏଇ ଡ୍ୟାନ୍ସେସ ମୋର ତ ପୁଅ। ତାର କିନ୍ତୁ ଜମା ଇଣ୍ଟରେଷ୍ଟ ନାହିଁ କିନ୍ତୁ ମୋର ବହୁତ ଇଚ୍ଛା ଯେ ତାକୁ ଡ୍ୟାନ୍ସରେ ଇଏ କରୁ କିନ୍ତୁ ତା ନିଜର ଇଚ୍ଛା ନାହିଁ। ମୋ ପୁଅର ପୁଅ ପୁଅ ମୋର ଇଚ୍ଛା ଯେ ସେଇ ଡ୍ୟା ତାର ଇ ମୋତେ ଇଚ୍ଛା ଯେ ସେ ଯାଉ ଡ୍ୟାନ୍ସରେ କିନ୍ତୁ ସେ ଟୋଟାଲି ଡ୍ୟାନ୍ସରେ ଇଣ୍ଟରେଷ୍ଟ ନାହିଁ।
ଓହୋ।
ମୋତେ ବହୁତ ଭଲ ଲାଗେ ଡ୍ୟାନ୍ସ ଛୋଟ ପିଲାଙ୍କର ଡ୍ୟାନ୍ସ ହଉ ଦେଖିବା ପାଇଁ ସବୁ।।
ହୁଁ ହୁଁ ହୁଁ ଆ ଗୋଟେ ଗୋଟେ ପୁଅ ହଁ ଗୋଟେ ଗୋଟେ। ପୁଅ ବି ବହୁତ ସି ମାନେ ତାଙ୍କ ଡ୍ୟାନ୍ସ ପ୍ରତି ବହୁତ ଇଣ୍ଟରେଷ୍ଟ ଥାଏ।
ହୁଁ ଡ୍ୟାନ୍ସ ହଉ ଗୀତ ହଉ ୟାର ଡ୍ୟାନ୍ସ, ଗୀତରେ ନାହିଁ ସେ। ଡ୍ରଇଂ ଖେଳ ଖେଳିବ କିନ୍ତୁ।
ପୁଅର ବି ସେଇଆ ତାର ନା ଡ୍ୟାନ୍ସ ନା ନା ଗୀତ ନା କୋଉଥିରେ ତାର ଇଣ୍ଟରେଶ୍ଟ ନାହିଁ।
କଣ କରେ ଯାହା ତାଙ୍କ ମନ କିନ୍ତୁ ଖେଳିବା ପାଇଁ ଇଣ୍ଟରେଷ୍ଟ ନେଉଛି ସେ କ୍ରିକେଟ୍ ହଉ ଯାଉଛି ଖେଳିବା ପାଇଁ ହଁ। ହଁ ଆଉ ଆଜି କଣ କରିଥିଲେ ସକାଳେ ଦେଖିବେନି ଯ -
ସକାଳେ ହଁ ସକାଳେ ଟିକେ ମୁଢ଼ି ଫୁଢି ଖାଇଛୁ ପାଟିରେ ପକେଇଛୁ ଆଉ ସାଲାଡ କରିକି ଝିଅ ତାର ଖାଇଥିଲା
ଭଲ ଜିନଷ ଟା ବି ଖାଉଛନ୍ତି ସେ
ହଁ ତାର ସେ ସ୍ପାଉଟ ସବୁ ସା ସାଲାଡ କରିକି ସେ ଖାଇଥିଲେ
ହୁଁ ଆଉ ଲଞ୍ଚରେ
ଆଉ ଲଞ୍ଚ ତ ଏବେ ପ୍ରିପାରେସନ୍ ଚାଲିଛି ଦେଖିଆ ଇଏ ହବ ହଁ ଭାତ ଡାଲି କଲରା ଗୋଟା ଭଜା ପୋଟଳ ଗୋଟା ଭଜା ଆଉ ତାପରକୁ କିଛି ହେଇନି କରିବା ଆଉ
ନନଭେଜ୍ ଏବେ ତ ଖାଆନ୍ତିନି ସଣ୍ଡେ ବୋଧେ
ଖଣ୍ଡେ ଖା ଆମେ କେବେ ବି ନନଭେଜ୍ କଣ
ଓ ହ ଆପଣ ପୁରା ତା ହେଲେ ସାଧା ନା ଆଚ୍ଛା ଆଚ୍ଛା ତାହେଲେ ଆପଣ ସାଧାରେ ଏଇ ଯୋଉ କଲେ ଯୋଉ କଲରା ଗୋଟା କଲରା ଭଜା ଆଉ ଗୋଟା ପୋ ପ୍ରବଳଛଟା କେମିତି ମାନେ ତା ଭିତରେ ତାହେଲେ କଣ ଦଉଛନ୍ତି ତାଲେ
ତା ଭିତରେ ଜିରା ଅଦା ଟିକେ ଦେଲେ ଦେବେ ନହେଲେ ନାହିଁ ନହେଲେ ନାହିଁ ମଗଜ ଆଉ ଧନିଆ ପାଉଡ଼ର ଏମିତି ସବୁ ଦେଇକି ତାକୁ ଟିକେ ମସଲା ଟିକିଏ ଅଧିକା କରିକି କରାଯାଏ ଆଉ
ମାନେ କଣ ମାନେ ସେ ମସଲାଟା ଡାଇରେକ୍ଟ ଦେବେ ନା ମସଲାଟା ଟିକେ କଷା ହେବ ନା କିଛି କଷା ହେବନି
ଟିକେ କଷା ହେଇ କି ଡାଇରେକ୍ଟ ଦେଲେ ସେ ପାଣି ବୋହିବ ନା ଧର ଯେତେ ସୁଖା ସୁୁଖା ବା ଟିଲେ ବି ସେ ଦେଇ ପାଣି ବୋହିବ
ଆଚ୍ଛା ଆଚ୍ଛା
ହୁଁ ତାକୁ ଟିକେ ମସଲା କଷି ଦେଇକି ପୋଟଳ ଘର କଲେ କି କଲରାଟା ଆଜି ସି ଜେଇ ଦେଇକି କରାଯିବ ପୋଟଳ ଟା ପୋଟଳ ଟା ଟିକେ ଭାଜିକି ତେଲରେ
ଓ ପୋଟଳଟା ତାହେଲେ ପୋଟଳଟା ତାହେଲେ ସିଝା ହେବନି ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ